ହଁ ହୁଁ
କଣ କରୁଛ?
ଏଇଠି ବସିଚି ଆଉ
କଣ ଖାଇଛୁ?
ଆଜି ହେଇଥିଲା ଭାତ ଡାଲମା ହେଇଥିଲା ଅଣ୍ଡା ଭୁଜିଆ ସାଲାଡ କରିଥିଲେ
ହୁଁ।
ହୁଁ ତୁ କଣ ଖାଇଛୁ?
ମୁଁ ଭାତ କୁ ମାଂସ ତରକାରୀ କଣ କରୁଛନ୍ତି ସମସ୍ତେ
ହୁଁ ସମସ୍ତେ ଖାଇକି ଶୋଇଲେଣି ଆଉ ଖରା କେମିତି ହଉଛି?
ଖରା ଆଜି ହେଇଥିଲା ଆଉଟିକେ ପୂର୍ବରୁ ଆଉଟିକେ ପୂର୍ବରୁ ମେଘୁଆ ଏମିତି ହଉଛି ଆଉ।
ଇଆଡେ ପ୍ରବଳ ଖରା
ହୁଁ। ଆଉ ଝିଅ କଣ କରୁଚି?
ଝିଅ ତା ମାମୁଁ ଘରକନ ଯାଇଛି
କିଏ କିଏ?
ତା ମାନେମା ସେଇଆ
କୋଉଥିରେ
ବାଇକରେ ତାଙ୍କ ଭାଇ ଆସିକି ନେଇକି ଗଲେ।
ରହିବେ ନା ଆସିବେ ଭାରି
ଏ ରହିକି କିଛି ଦିନ ଆସିବେ ଆଉ
ଯାହାହେଲେ ବି କେତେ ଦିନ ରହିବେ କିଲୋ
ଏ ସାତ ଆଠ ଦିନ ରହିବେ ବୋଧେ ଆଉ
ହୁଁ।
ହଁ।
କଣ କହିକି ଗଲେ ତୋତେ?
ତା ହେଲେ ବୋଉଙ୍କ ଦେହଭଲନାହିଁ ଯିବେ ବୁଲିକି ରହିକି ଆସିବେ ଆଉ।
ସବୁବେଳେ ତ ବୋଉର ଦେହ ଭଲ ରହୁନି ଆଉ।
ହୁଁ।
ହୁଁ ଆଉ ଆ ମୁନୀ ନାନୀ ଫୋନ୍ କରିଥିଲା।
ହଁ ମୁନୀ ନାନୀ ଫୋନ କରିଥିଲା। କହିଲା ଯାଉଚି ଶୋଇ ପଡିବି ଟିକେ ମୁ କହିଲି ହଉ ହଉ ଆଉ।
ତା ସାଥିରେ କଥା ହେଲୁ?
ହଁ ତା ସାଥିରେ କଥା ହେଲି।
ହଉ।
ହୁଁ ଆଉ ସମସ୍ତେ କଣ କରୁଛନ୍ତି?
ଆଉ ସମସ୍ତେ ଏଇଠି ଅଛନ୍ତି ନିନ୍ନାନୀ ଘରେ ଆମେ ଏଇଠି ବସିଛୁ ଆଉ।
ହୁଁ।
ସେ ତ କାଲି ଯିବ ଆଉ।
ପରୀକ୍ଷା ଦବାକୁୁ?
ହୁଁ।
ହଉ ଆଉ।
ହୁଁ।
ଆଉ କଣ ଟେ ନୂଆ ରୋଷେଇ ଜାଣିଛୁ କହ?
ଆଉ ରୋଷେଇ କଣ ବିରିୟାନୀ କରୁଛି ଆଜି।
ହୁଁ। କହ କେମିତି କଲୁ?
ବିରିୟାନୀ ଚାଉଳ ପ୍ରଥମେ ଆଣିଲି ତାପରେ ଉଁ ତାକୁ ଦଶ ପନ୍ଦର ମିନିଟ୍ ଧୋଇକି ବତୁରେଇଲି।
ହୁଁ।
ତାପରେ ଗରମ ପାଣିରେ ଗୋଟା ମସଲା ସବୁ ପକେଇକି ରଖିଲି ତାପରେ ଚାଉଳ ପକେଇକି ବିରିୟାନୀ କରିଦେଲି ତାପରେ ଚିକେନ ଆଣିକି ସେଇଥିରେ ଦହି ଅଦା ରସୁଣ ଛେଚା ସବୁ ଗରମ ମସଲା ଚିକେନ ମସଲା ସବୁ ମସଲା ମସଲି ପକେଇକି ରଖିଲି ତାକୁ ତାପରେ ତାକୁ ତେଲ ପକେଇକି କଷେଇଲି ତାପରେ କଷେଇ ସାରିଲା ପରେ ଅଳ୍ପ ଇଏ କରିକି ତାପରେ ଏମିତି କଲି ଆଉ
ହୁଁ।
ଆଉ ଅଯୁ ଭାଇ ଫୋନ କରିଥିଲେ।
ହଁ ସେ ଡ୍ୟୁଟି ଗଲେଣି।
ହୁଁ।
ସେ ଡ୍ୟୁଟିଗଲେଣିହେରି।
ହୁଁ। ଆଉ ଲଙ୍କାପଡି ତମ ଆଡେ କେବେ?
ଲଙ୍କା ପଡି ଏପ୍ରିଲରେ ତ ହେଇଥିଲା ଆଉ ପଣା ସଂକ୍ରାନ୍ତି ପୂର୍ବରୁ ଆଉ।
ହୁଁ ହଉ ଆଉ।
ଏଠ ଦଶପଲ୍ଲା ଆସେ ମହାବୀର ଖୋଲ ବୁଲି ଯିବା। ଏଠି ବଢିଆ ଜାଗାଟେ ମୁଁ ଦେଖିନଥିଲି।
ପି
ଏ ଦଶପଲ୍ଲାରେ ମ ଗୋଟେ ବଡ ହନୁମାନଙ୍କ ମୂର୍ତ୍ତି ହେଇଛି ଏଇଠି ଗୋଟେ ପାହାଡ ଭଳିଆ ଫୁଲ ଭଳିଆ ହେଇଛି ଏମିତି ଦେଖିକି ଗଲେ ତାପରେ ସେଠି ମହାବୀର ମହାବୀରଙ୍କ ମୂର୍ତ୍ତି ହେଇଛି ଆଉ। ତାପରେ ଫୁଲ ଗଛ ପାର୍କ ସବୁ ହେଇଛି କେତେ ପ୍ରକାର ଫୁଲ ଗଛ ଲାଗିଛି ହେଠି ଗେଟ ହେଇଛି ମାନେ ପତ୍ର ଲତା ସବୁ ଗଛ ପତ୍ର ସବୁ ମାଡିଛି ବଢିଆ ସୁନ୍ଦର ଦେଖା ଯାଉଛି ଆଗ ଗୋଟେ ଗେଟ ରେ ଯଦି ଠିଆହେଇକି ଫଟୋ ଉଠେଇବ ସୁନ୍ଦର ଦେଖାଯିବ।
ଭୀମରା ମୁୁଣ୍ଡିଆ କୋଉଠି ତମର?
ହେଇ ଦଶପଲ୍ଲାରେ ମ୍ ସେଠି କାର୍ତ୍ତିକ ପୂର୍ଣ୍ଣମୀକୁ ଯାତ୍ରା ହଉଛି ଏଠି ଗୋଟେ ଭୀମଙ୍କ ପାଦ ଚିହ୍ନା ପଡିଛି ହ
ଆଉ ଆଉ କେବେ ଆସି ଗୋଟେ କୋଟଗୋଡ ଯିବା ଆଉ ଅନନ୍ତ ଗୁମ୍ଫା ଯିବା
ଅନନ୍ତ ଗୁମ୍ଫା କୁଆଡ଼େ
ଏଇ କୋଟଗଡ ପାଖରେ କହୁଛନ୍ତି ଏଇଠୁ ତିନି ଚାରି କିଲୋମିଟର ଆଉ
ହଁ ହଁ ମତେ ଥରେ ଦୁଖୁନା ଭାଇ କହୁଥିଲା।
ହୁଁ।
ଆଉ ବାଙ୍କି ଚର୍ଚିକା ଦେଖିଛୁ
ବାଙ୍କି ଚର୍ଚିକା ହଁଁ ଦେଖିଛି ସେଠି ତ ଜାଗରକୁ ନା କୋଉଠି ଗୋଟେ ଯାତ ହଁ ଜାଗ ଜାଗର ନା କୋଉଠି ଗୋଟେ ଯାତ୍ରା ଆଉଛି ତ ସେଠିକି ଆମ
ହୁଁ
ହୁଁ
ଆଉ ତମ ଗାଁ ରେ ସବୁ କୋଉ କୋଉ ମନ୍ଦିର ଅଛି
ଆମ ଗାଁରେ ଶିବ ମନ୍ଦିର ରାଧାକାନ୍ତ ମନ୍ଦିର ଜଗନ୍ନାଥ ମନ୍ଦିର ତାରିଣୀ ମନ୍ଦିର ସନି ମନ୍ଦିର
ଆଉ ସବୁ ବାଟ ବାଟ ପଥେଇ ମନ୍ଦିର ହନୁମାନ ମନ୍ଦିର ରାମ ମନ୍ଦିର
ଓହୋ ଆଉ କୋଉ ପର୍ବଟା ବଡ ଆକାରରେ ପାଳନ ହଉଛି।
ଆମର ପଣା ସଂକ୍ରାନ୍ତି।
କେମିତି କଣ ହଉଛି?
ପଣା ସଂକ୍ରାନ୍ତିକୁ। ଝାମୁ ହଉଛି ମଙ୍ଗଳା ଠାକୁର ଝାମୁ ରେ ଚାଲୁଛନ୍ତି ତାପରେ ରାତିକୁ ଅପେରା ରହୁଛି ତିନି ରାତି
ହୁଁ ଯାତ୍ରା ହଉଛି ଆଉ ହୁଁ ଆଉ ଯାତ୍ରାରେ ସବୁ କଣ କଣ ମିଳୁଛି ଖାଇବା ଜିନିଷ
ଯାତ୍ରାରେ ଖାଇବା ଜିନିଷ ଚାଟ ଗୁପଚୁବୁ ଆଉ ଆଳୁ ଷ୍ଟିକ ପାମ୍ପଡ଼ ବାଦାମ ଆଉ ଆଉ କଣ? ଆଉ କିଛି ମିଳୁନି।
ଦଶପଲା ଲଙ୍କା ପଟରେ କିନ୍ତୁ ସବୁ ମିଳୁଛି ଖାଇବା ଜିନିଷ
କଣ କଣ?
ଆଇସ ନନଭେଜ ସାଧା ସବବୁ ଚାଉମିିନ ଚିକେନ ପକୋଡ଼ା ରୋଲ ଚାଟ୍ ଗୁପଚୁପ୍ ମଟର ଚୁପୁ ବିରିୟାନୀ ଏପରିକି ହୋଟେଲ ଟାଇପ ର ବି ଖୋଲା ହେଇଯାଉଛି ଖାଇବା ଯାଇକି
ହୁଁ।
ଧା ଆଇ ସବୁ ସେଟା ମାନେ ଆସ ଯାଏ ରହୁଛି ନା ଯାତ୍ରା ବଡ ଯାତ୍ରା ସବୁଠୁ ଐତିହାସିକ ଲଙ୍କା ପଡି ଯାତ୍ରା ସବୁଠୁ ବଡ ଆକାରରେ ଏଇଟା ପାଳନ କରାହଉଛି ଆଉ
ହଁ। ଆଉ କାର୍ତ୍ତିକ ପୂର୍ଣ୍ଣମୀ କି ତମ ଗାଁ ର ବା ଯାତ୍ରା ହଉଛି।
ହୁଁ କାର୍ତ୍ତିକ ପୂର୍ଣ୍ଣମୀ କି ଆମ ଏଇଠି ଯାତ୍ରା ହଉଛି ମଧ୍ୟ ଖଣ୍ଡରେ ପୁଣି ମହାବୀ ଖୋଲଟି ଯାତ୍ରା ହଉ ଛି ବି ମରା ମଣ୍ଡିଆ ଟେ ଯାତ୍ରା ହୋଉଚି ସବୁଠି ହଉଛି।
ହଁ ତ ରଥଯାତ୍ରା ତମ ଗାଁ ରେ ବି ନା
ହଁ ରଥଯାତ୍ରା ବି ହବ।
ରଥ କାମ କେତେ ଅଟେ ଗଲାଣି?
ରଥ ଚାଲିଛି ଆଉ ସରିନି ମ। ସରିବା ଉପରେ ହେଲାଣି ଆଉ ଆଉ ଅଳ୍ପ ଦିନ୍ ରହିଲାନି ନା ରଥଯାତ୍ରା ରଥଯାତ୍ରା କେତେ ତାରିଖରେ ପଡୁଚି କେଜାଣି?
ଏ ଜୁଲାଇ କେତେରେ
ହୁଁ।
ଦେଖିଛୁ ସମ୍ବଲପୁରୁ ଦେଖିଛୁ ସମଲାଇ?
ନାଁ ଯାଇନି ଯିବି ଆଉ।
କଣ୍ଟେସ୍ବରି ସେଇଠି ଗଲା ବଢିଆ ବଢିଆ ଜାଗା ହୀରାକୁୁଦୁ ଡ୍ୟାମ୍
ଆଉ ଗୋଟେ ହୁମା ଦମା ଅଛି ପୁରା ଯେ ମାଛ କାଟୁ କାଟୁ ଗୋଟେ ଜଣେ ମହିଳାଟେ ପଥର ହେଇଯାଇଥିଲେ।
ହୁଁ ସେଇଠି ଅଛି ତାପରେ ଆହୁରି କେତେ ଜାଗା ବି ଅଛି ସେଇଠି।
ହୁଁ।
ହୁଁ। ନୋବୁ ରୁ ରାତିି କି ସନ୍ଧ୍ୟାଳେ କଁ କରିବୁ ଜଳଖିଆ?
ସନ୍ଧ୍ୟାଳେ ଦେଖିବା କଣ ଗୋଟେ କରିବା ଆଉ ଉପମାଟା ହୋଉ ସୁଜି ହେକା ହୋଉ ଯାହା କରିବି ଆଉ।
ସବୁ ପରରିିବା ପକେଇକି ଉପମା
ହଁ ସବୁ ପରିବା ପକେଇକି ଫୁଲକୋବି, ଆଳୁ, ଗାଜର ବିଟି ଝୁଲଣ ନହେଲେ ବିନ୍ସ୍ ଥିବ ଯଦି ବିନ୍ସି। ସବୁ ଛାଣିକି ପରିବା ପିଆଜ ଟମାଟୋ ତାପରେ ଭାଜିକି ପରିବା ପକେଇକି ସୁଜି ହେଠୁ ଭଜା ହେଇକି ରଖା ହେଇଥିବ।
ହୁଁ।
ହୁଁ। ହେରା ସବୁ ପକେଇକି ହବ ଆଉ। ଆବେ ଦିଶା ଖାଇକି ଶୋଇଲାଣି?
ନାଇଁ ସୋଇନି ଖାଇସାଇଲାଣି।
ଉଁ।
ଗୁଲୁରି କି ମୁଁ ହେ କଉଦୁନୁ ତାକୁ ଦେଖିନି।
ହୁଁ କୁଆ ଯାଇଛି?
କେଜାଣି ତିନ୍ ଦିନ୍ ହେଲା ମୁଁ ତାକୁ ଦେଖିନି।
ହୁଁ ଘରେ ଥିବ ତାର କାମରେ ଲାଗିଥି ତା ବୋଉ ଅପରେସନ ହେଇଛନ୍ତି।
ହୁଁ। ପୁରୀରେ ତ ଏବେ ରଥଯାତ୍ରା ହବ ଆଉ।
ହଁ ପୁରୀ ତ ଏବେ ଗହଳି ଆଉ, ଷ୍ଟାର୍ଟ ହେଇଗଲା ଆଉ।
ଦେବସ୍ନାନ ପୂର୍ଣ୍ଣିମା କେବେ କେଜାଣି?
ସୋମ୍ ବାରେ ପା।
ହୁଁ।
ଏଇ ସୋମ୍ ବାରେ।
ଓ ହଉ ଆଉ।
ଦେବସ୍ନାନ ପୂର୍ଣ୍ଣମୀ।
ହଉ।
ଆଉ ତୁ କୁଆଡେ ବୁଲାବୁଲି କରିବାକୁ ଏବେ ଯାଇନୁ
ମୁଁ ଏବେ ଯାଇଥିଲି ବୁଲିବାକୁ ଚିଲିକା
ହୁଁ ଆଉ ଭଲରେ ଭଲରେ ଦେଖିକି ବୁଲିକି ଆଇିଲ
ହଁ।
ହଁ। ଏବେ ଆହୁରି ମନ୍ଦିର ଆଗ ପଟକୁ ଆଉ ନଥିବା ଆହୁରି ଭଲ ହେଇଯିବଣି
ହଁ ଏବେ କେତେ ଆହୁରି ଭଲ ହେଇଗଲାଣି।
ହଁ ଆମେ ଯାଇଥିଲୁ ଚାରି ପାଞ୍ଚ ବର୍ଷ ତଳେ
ହଁ। ଟିକେଟ ବି ବଢିଗଲାଣି।
ହଁ ସେତେବେଳେ ଡଙ୍ଗାରେ ପଚାଶ ଟଙ୍କା ଜଣକେ ନଉଥିଲେ
ଏବେ ଶହେ ପରେ
ହଁ।
ସେଠି ତ କଙ୍କଡା ମାଛ ଖାଲି ଆଉ ହଁ ସେଇଠି ନଳବଣ କେତେ କେତେବେଳେ ଗଲେ ହବ ସାତପଡ଼ା ଡଲଫିନ୍ ଦେଖିବାକୁ
ହଁ।
ଓ ହଉ ମୁଁ ରଖୁଛି।
ହଉ